ହଁ। ସାଙ୍ଗ କଣ କରୁଛନ୍ତି ଆପଣ ଓ ଅପରାହ୍ନ
ଆଉ ଖାଇସାରିଲଣି?
ନା ନା ମୁଁ ଗୁପଚୁପ ଖାଇଥିଲି ପେଟ ପୁରିଛି ଆଉ କିଛି ଖାଇନି।
ଓ ମୁଁ ବି ଗୁପଚୁପ୍ ଖାଇଦେଇଥିଲି କୋଇନ୍ସରେନ୍ସ ଆମର ଗୁପଚୁପ ଅ ତମ ଯୋଉ ଆଳୁରେ କଣ କଣ ସବୁ ପଡିଥିଲା?
ଗୁପଚୁପ ରେ ଆଳୁରେ ପଡିଥିଲା ପିଆଜ ଚାଟ୍ ମସଲା ଲୁଣ ବିଟ ଲୁଣ ଆଉ ନର୍ମାଲ ଲୁଣ ବି ପଡ଼ିଥିଲା। ଆୟତ ଏଥିରେ ବଦାମ୍ ପଡିଥିଲା।
ହୁଁ ହଁ।
ଆ ଧନିଆ ପତ୍ର ଆଉ ସବୁ ମସଲା ଲ ଲଙ୍କାଗୁଣ୍ଡ ଜିରାଗୁଣ୍ଡ ଏସବୁ ପଡ଼ିକି ବଢ଼ିଆ ଟେଷ୍ଟ ହେଇଥିଲା।
ଯା ହଉ ଭଲ ଆମର ଗୁପଚୁପ ଟା ଆସିଥିଲା ସେଥିରେ କଣ ହେଇଛି ନା ମାନେ ତା ଖଟା ପାଣି ଟାରେ ପୁରା ବହୁତ ଜଲଜିରା ପଡିଥିଲା। ଏତେ ଜଲଜିରା ପଡିଥିଲା ଯେ ପୁରା ଏତେ ଖଟା ଖଟା ଖଟା ଖଟା ମସ୍ତ୍ ଲାଗୁଥିଲା ଖାଇବା ପାଇଁ। ବଢିଆ ଟେଷ୍ଟୀ ବି ଥିଲା ସେ ଗୁପଚୁପ। ମୁଁ ବି ଆଜି ଗୁପଚୁପ ଟା ଖାଇଲି ତମ ଗୁପଚୁପ୍ ଟା ଟେଷ୍ଟ ଲାଗୁଥିଲା।
ହଁ ହଁ ମୋସ୍ତ୍ ଲାଗୁଥିଲା କିନ୍ତୁ ଛୋଟ ଛୋଟ ଦେଇଥିଲେ ଟିକେ ବଡ ବଡ ଦେ ଥିଲେ ଟିକେ ମଜା ଆସିଥାନ୍ତା ଖାଇବା ପାଇଁ ହିଁ ହିଁ।
ନା ଆମେ ଯୋଉ ସେଇଠୁ ପୁରା ବଡ ବଡ ମାନେ କଣ କହିଲ ବଡ ବଡ ପୁରା ଫୁଲକା ଫୁଲକା। ଆଉ ହେଲା ବି ବହୁତ ଟେଷ୍ଟି ମାନେଏ କେମିତି କହିଲ କ୍ରିସ୍ପି କ୍ରିସ୍ପି ଲାଗିବ ବ ସେ ଗୁପଚୁପ୍। ତା ବଢିଆ ବଢିଆ ଗୁପଚୁପ୍ ଆସିଥିଲା ଆଉ ତା ଖଟା ଆମେ ଯୋଉ ଖଟା ପାଣି ଟା ଖାଇଲୁ ସେ ଖଟା ପାଣି ରେ କଣ କହିଲ ପୁଦିନା ପତ୍ର, ଧଣିଆ ପତ୍ର, ଲଙ୍କା, ଲେମ୍ବୁ ଆଉ ଯୋଉ ଗୋଟେ ଛୁଙ୍କ ଦିଆଯାଇଥିଲା କାହାର କହିଲ ଭୁସଙ୍ଗା ପତ୍ର ଛୁଙ୍କ ଦିଆ ହେଇଥିଲା। ସେଟାର ମାନେ ଟେଷ୍ଟ ଟା ପୁରା ଅଲଗା ପ୍ରକାର ସେ ଯୋଉ ମାନେ ଖଟା ପାଣିର ଟେଷ୍ଟ। ବହୁତ ସୁନ୍ଦର ଲାଗିଲା ଆଉ ହେଲା ଆଉ ଯେ ବାଦାମ ପକେଇଥିଲା ବାଦାମ ପକେଇକି। ଏ କଣ କରିଥିଲେ କହିଲ। ସେ ଧଣିଆ ପତ୍ର ପକେଇଥିଲା ପିଆଜ, କଞ୍ଚା ଲଙ୍କା ସେ ସବୁ ପକେଇକି ଆଉ ମଟର ପକେଇଥିଲା ତ ବହୁତ ଟେଷ୍ଟି ଲାଗୁଥିଲା ତାରରେ ବି ସେ ଯୋଉଟା ଆମବକୁ ଯୋଉଟା ଦେଇଥିଲା। କିନ୍ତୁ ଏୟା ଆଉ ଖାଇଲି ଖରା ବେଳ ଟାଇମ ଟାରେ ଖାଇଲି ଆଉ କଣ ଭାତ ଖାଇ ହବ ଗୁପଚୁପ ଖାଇଲା ପରେ। ତମେ ବି ବଧେ ସେଇଥିପାଇଁ ଖାଇ
ହଁ ମୁଁ ବିଏ ଖାଇଲିି ଟିକେ ଆଇଲି ଦେଖେ ସ ମାଆ ଆଉ ଯୋଉ ଘରେ ସବୁ ବସିଥିଲେ ଖାଇବା ପାଇଁ କହିଲେ ଆସ ଖାଇ ମୁଁ କ ନା ମୁଁ ଖାଇବିନି ମୋ କ ମା କହିଲେ କଣ ପାଇଁ ମୁଁ ଚୁପଚୁପ୍ ଖାଇ ଦେଇଥିଲି। ଆ ହଉ ଟିକେ ଆମ୍ବ ଦିଲା ଥିଲା ଯୋଉ କହିଲେନି ଆ ଯୋଉ ତେ ତୋତାଫାଲି ଆମ୍ବ ତୋତାଫାଲି ଆମ୍ବ ସେଇଟା ଗୋଟେ ଖାଇଲି। ସେଇ ଆମ୍ବ ଗୋଟ ଗୋଟେ ସାଇଜ ଖାଇକି ସେ ଖାଇ ଦେଇକି ପଳେଇ ଆଇଲି।
ଭଲ ଆଉ କଣ ଆମର ପରା କଣ ହୁଁ।
ଆସିକି ବିଲଆଡେ ଟିକେ ବୁଲୁଛି ଆଉ।
ବିଲରେ?
ଆଉ ବିଲରେ ୟାଡେ ଛାଇ ଟିକେ ଅଛି ନା ଆଉ ଟିକେ ଗରମ ଭଲ ଲାଗୁନି। ବାପା ମା ସେ ହଁ ଆମ ଚାଷ ଘର କାକୁଡି ନଗା ହେଇଛି ଆମ ଭିତରେ। ଆଉ ବିଲରେ ହଁ କାକୁଡି ନଗେଇଛନ୍ତି ତିନି କ୍ୟାରି ନଗେଇଛନ୍ତି ଗୋଟେ କ୍ୟାରି ରେ ଜହ୍ନି ନଗେଇଛନ୍ତି। ଆଉ ଗୋଟେ ନଗେଇଛନ୍ତି ଯୋଉ ସାରୁ ନଗେଇଛନ୍ତି ଆଉ ଆ ଆମ୍ ଅଦା ନା ନାହିଁ।
ଆମ୍ବ ଅଦା ଆମ୍ବ ଅଦା ଆମ୍ବ ଅଦା।
ହଁ ଆଉ ଗୋଟେ ସେ ଆଉ କିଛି ବିଲରେ ଧାନ ବୁଣା ହେଇଛି ଆଉ ଗୋ ଗେ ଛୋଟ ବିଲାରେ ଯୋଉ ମାନେ ବର୍ଷା ଦିନରେ ରୁଆ ହବ ନା ଧାନ। ତା କତିକ୍ ଟିକେ ଦଳା ପ ପଡା ହେଇଛି ପଡିିଛି।
ସେଗୁଡା ସବୁ ତମେ ସେଗୁଡ଼ା ସବୁ ବିକ୍ରି ଦଉଛ ନା ଖାଲି ଘର ଖାଇବା ପାଇଁ?
ଏ କାକୁଡି।
କାକୁଡି, ଜହ୍ନିଆଡା ସବୁ ବିକ୍ରି କରୁଛନ୍ତି ନା ଖାଲି
ହଁ ବି ସକାଳୁ ସକାଳୁ ବାପା ତୋଳିକି ଏ ମୁଁ ବି ବାପା ସାଙ୍ଗେ ଟିକେ ଆସିକି ତୋଡିକି ପ୍ୟାକ୍ କରିକି ବାପା ନେଇକି ଯାଆନ୍ତି ମାର୍କେଟ
ଆଉ ଆମ ଯୋଉ ଏଇଥର କାଲି କିଛି ବାହାରିବ?
ହଁ ହଁ କାଲି ହରିବ କାଲି ନେଇକି ଯିବି।
କାଲି ମୋ ପାଇଁ ଯୋଉ ଯଦି କାକୁଡି ବାହାରିବ କାକୁଡି କିଲେ ଆଉ ଜହ୍ନି କିଲେ ନେଇଆସିଥିବ ତ ମୁଁ ଏଠି ପଇସା ଦେଇଦେବି।
ହଉ ମ।
ହେଲା ଆଉ କଣ ଜହ୍ନି, କାକୁଡି ଆଉ କଣ?
ଆଉ କିଛି ନଗେଇନି ଜହ୍ନିକାକୁଡି ନଗେଇଛୁ ଆଉ ସାରୁ ନଗେଇଛୁ ଯେ କିନ୍ତୁ ଛୋଟ ମାନେ ଏବେ ନଗେଇଛି ସାରୁ ଏବେ ମାନେ ମାନେ କୋହଳିବା ପାଇ ଯୋଉ ଅଗ ଅ ଆର ବର୍ଷ ଗ୍ରୀଷ୍ମ ଋତୁରେ ହଁ ସେଇଟା ଟିକେ ହବ।
ଠିକ ଅଛି ତାହେଲେ ମୋର ଆମର କା ଉଡି ମୋ ପାଇଁ କିଲେ ନେଇ ଆସିବ ଆଉ ଯୋଉ ଇଏ କିଲେ ନେଇ ଆସିବ ହେଲା। କାଲି ହଁ। ଆଉ ଯୋଉ କଣ କହିଲ କହୁଥିଲି ଆଉ ଯୋଉ ତମେ ଯୋଉ ହାଟରେ ନେଇକି ବିକ୍ରି କରନ୍ତି ବୋଧେ ବା
ନା ନା ଆମେ ବାପା ନେଇକି ଯାଆନ୍ତି ସେଆଡ଼େ ବଜାରରେ ବଡ଼ ବଜାର ନା ସେଇଠି ଏ ଯଉ ବେପାରୀ ଆସଛନ୍ତି ତାଙ୍କୁ ଦେଇ ଦିଅନ୍ତି।
ଓ ବେପାରୀଙ୍କୁ ଦେଇଦିଅନ୍ତି? ଆଛା ଆଛା।
ହଁ ସେ ବେପାରୀ ଆସିକି ନେଇଯାଆନ୍ତି। ହଁ ସେ ବେପାରି ଟିକେ କେତେ ଦଶ ଟଙ୍କା କେତେ କରିକି କମ କରିକି ନିଅନ୍ତି।
ତମେ ଚାଷ ବାସରେ ସାହାଯ୍ୟ କର କି ନାଇଁ ବାପାଙ୍କୁ?
ହଁ ବାପାଙ୍କେ କହିବେ ମଞ୍ଜି ନଗାଏ ବାପା ଯେବେ ଏ ଯୋଉ କୋଳନ୍ତି ସେଥିରେ ଆସିକି ତାଙ୍କୁ ପାଣି ଦିଏ କରେ ତାଙ୍କ ସଙ୍ଗରେ ଟିକେ ରଞ୍ଜା ବୁଣି ଦିଏ। ମୁଁ ପୁରା ସବୁ କରିଦିଏ ପୁଅ ପିଲା ଭଳିଆ ତାଙ୍କୁ କରିଦିଏ।
ଭଲ ବହୁତ ଭଲ। ମାନେ କଣ କହିଲ ଆ ଝିଅ ପିଲା ପୁଅ ପିଲାରେ କିଛି ଫରକ ନାହିଁ ଜାଣିଛ? ନିଜେ ମାନେ ନିଯେ ଝିଅ ପିଲା ବି ଚାହିଁଲେ ପୁଅ ପିଲା ଭଳିଆ କାମ କରିପାରିବ ପୁଅ ପିଲା ବି ଚାହିଁଲେ ଝିଅ ପିଲା ଭଳିଆ କାମ କରିବ। ସମସ୍ତେ ସିନା କୁହନ୍ତି ଝିଅ ପିଲା ମାନେ ଏ ଗୁଡା କରିପାରିବେନି କାମ କରିପାରିବେନି ଏଗୁଡା ସବୁ ଭୁଲ କଥା ଜାଣିିଛ? ମାନେ ଆମ ଆମ ଗାଁ ପାଖରେ ଗୋଟେ ଝିଅଟେ ଅଛି। ସିଏ ପୁରା ମାନେ ନିଜେ ତାଙ୍କର ବି ସେମିତି ଚାଷ ବାସ କରନ୍ତି ହେଲା। ତାଙ୍କର ଯୋଉ ଚାଷ ବାସ କରନ୍ତି ସେ କଣ କରନ୍ତି ନା ତାଙ୍କର ମାନେ ତା ବାପା ସବୁ ଚାଷ ବାସ କରିବେ ଇଏ ପୁରା ବାଇକ ରେ ତାକୁ ଅଖାରେ ବାନ୍ଧିକି ବାଇକ ଚଲେଇକି ଯାଇକି ହାଟ ରେ ବିକ୍ରି କରିକି ଆସିବ ଏଇ ଝିଅ ଟା ବି ବିକ୍ରି କରିକି ଆସେ ବାପା ଖାଲି ତା ବାପା ଯାଇପାରନ୍ତିନି ତ କୁଆଡେ ମାନେ ଚଲେଇ ପାରନ୍ତିନି ଗାଡି। ତାଙ୍କ ଦେହ ଖରାପ ବୋଲି ସିଏ ସବୁ ନିଜେ କରେ ମାନେ ନିଜେ ନେଇକି ଯାଇଁକି ଭା ଟରେ ବିକ୍ରି କରିବ ହାଟରୁ ବିକ୍ରି କରିକି ପଇସା ପତ୍ର ନେଇକି ଆସିକି ଘରେ ଏଇଠି ତା ବାପାଙ୍କୁ ଦବ। ଆଉ ହେଲା ଯୋଉ ପ ଯୋଉ ଚାଷ ବାସ ଯେତେବେଳେ ହବ ହାଟକୁ କଣ ଆଉ ସବୁବେଳେ ଯିବ କି ହାଟକୁ କେବଳ ଆମର ଆମର ଗୁରୁବାର ଆଉ ବୁଧବାର ହଉଛି ହାଟ। ବୁଧବାର ଗୁରୁବାର ଖାଲି ବିକିବ ଆସିବ ଆଉ ସୋମବାର ତାଙ୍କର ସବୁ ଚାଷ କରିବାରେ ସାହାଯ୍ୟ କରିବ ଆଉ ହେଲା ଦୋକାନୀ ମାନଙ୍କୁ ନେଇକି ଗାଡିରେ ଅଖାରେ ଲଦିକି ଯଦି ଗାଡି ନଥିବ ସାଇକେଲ ରେ ଲଦିକି ନେଇକି ଦେଇକି ଆସେ। ପୁରା ବଢିଆ ଝିଅ ଟେ ମାନେ ସବୁ ପୁରା ପୁଅ ପିଲା ଭଳିଆ କାମ କରେ ମତେ ଭାରି ଭଲ ଲାଗେ ଦେଖିବେ। ଆଉ ହେଲା ସେଠୁ କଣ କହିଲ ନିଜେ ନିଜେ ହଳ କରିଦବ ଦରକାର ପଇଲେ। ମଞ୍ଜି ଫଞ୍ଜି ବୁଣା ବୁଣି ସବୁ ନିଜେ କରେ ଜାଣିିଛ ତମର ଯୋଉ ଲଗାଅ
ବଦାମ ନଗେଇଥିଲୁ ଏଇ ଯୋଉ ଶୀତ ମାସରେ ନଗେଇଥିଲୁ ସେଟା କେବେଠୁ ପାଳିକି ସେରା ଦେଇଦେଲୁଣି ଯଦି ରହି ଥାନ୍ତା ନେଇକି ଯାଇଥାନ୍ତି କେବେ ଏ ଶୀତ ମାସରେ ପୁଣି ଥାନ୍ ଦେଇଥିଲେ ନା ସେଟା ହେଇକି ମାନେ ଏଥର ଯୋଉ ମଞ୍ଜି ଏଥର ଆମେ ଜ ନଗେଇଥିଲୁ ବାଦାମ ର ବହୁତ ଖରାପ ପଡିଥିଲା ମାନେ ଭଲ ହେଲାନି ମାନେ ଗ୍ରୋଥ ହେଲାନି ହେଲା କିନ୍ତୁ ଆର ବର୍ଷ ଯୋଉଟା ନଗେଇଥିଲୁ ବଢିଆ ମାନେ ବହୁତ ଗ୍ରୋଥ ହେଇଥିଲା ବହୁତ ବି ବଳେ ବଳେ ଇଏ ଫଳ ବି ବାହାରିଥିଲା ଏଥର ଏ ଏ ଗୋଟେ ମାଙ୍କଡ ବି ସବୁ ଖାଇଦେଲେଣି ଆହା ମ କିନ୍ତୁ ଆମର ମୁଁ ଯେବେ ଯାଇଥିଲି ତମେ ଯୋଉଟି କ୍ଲାସ ମୁଁ କରୁଛି ଯୋଉଠି ଟସନ ହଉଛି ର ତା ପୂର୍ବରୁ ଆମର ସରି ଯାଇଥିଲା ନହେଲେ ନେଇକି ଯାଇଥାନ୍ତି। କଞ୍ଚା ବଦାମ ସିଝେଇକି ଖାଇଲେ ବଢିଆ ଲାଗେ।
ହୁଁ ହୁଁ ବହୁତ ବଢିଆ ଲାଗେ ଭାଜି କି ଖାଇଲେ ମତେ ବେଶୀ କଣ କହିଲ କୋଉଟା ଭଲ ଲାଗେ କହିଲ। ବା ମାନେ ଭାଜିିକି ଖାଇବେ ଭାଜିକି ଟିକେ ପୋଡ୍ ପଡିଆ ହେଇଥିବ। ମାନେ କମିତି କହିଲ ମାନେ ଲାଗି ଯାଇଥିବ ଟିକେ ସେଇଟା ସେଇ ବାଦାମ ଟା ଖାଇବ ପୁରା କ୍ରିସ୍ପି କ୍ରିସ୍ପି ଲାଗିବ ଆଉ ଗା କଣ ହେଲା ମାନେ ଭଲ ଟେଷ୍ଟ ବି ଲାଗିବ ସେଟା। ଆଉ ହେଲା ମୁଁ ଏବେ ଆସ୍ ଆସ ଯୋଉ ବାଟରେ ଆସିୁଛି ସେ ବାଟରେ ଜଣ ଗୋଟେ ଘର ଲୋକ ବଧ ସେ ଆଖୁ ଚାଷ କରୁଛନ୍ତି ସବୁ ପ୍ରକାର ଚାଷ କରୁଛନ୍ତି। ଆଖୁ ଚାଷ ଆଉ ହେଲା ଯୋଉ କଣ କହିଲ ଜହ୍ନି ବାଇଗଣ ଭେଣ୍ଡି କଲରା ସବୁ ଚାଷ ପନିପରିବା ଚାଷ ପୁରା କରୁଛନ୍ତି। ତାଙ୍କ ବାଡିକୁ ଛର ମୁଁ ଯାଉଥିଲି ସେପଟା ସବୁ କହୁଥିଲେ ସ କେମିତି କହିଲ ସେ ସବୁ ତୋଳନ୍ତି ତାକୁ ସେ ଗୋଟେ କଇଁଚି ଆଣିକି ସେ କଇଁିରେବୁ କାଟିକି ପୁରା ଧୀରେ ଧୀରେ ଆରାମ ସେ ନେଇକି କି ଗୋଟେ ବାସ୍କେଟରେ ରଖିବେ ରଖିକି ନେଇକି ଭାରି ବଢିଆ ଲାଗେ। ମତେ କଣ କହିଲ କିଛି ଗୋଟେ ହେଲେ ତୋଳିବାକୁ ବୋଟେ ଲାଗେ ଆଉ ହେଲା ତୋଳି କ ବଢିଆ ଲାଗିବ ପୁରା ମାନ କିଲ ସୁୁରା ଲାଗିବ। ଗେ ଗୋଟେ ଗଛ ଟାେଇକି ତାକୁ ତୋଳକି ଆଣିକି ରଖିବୁ ସାଇଜ କରିକି ବଢିଆ ଲାଗେ ଆମ ବାଡିରେ ଗଟେ ପିଜୁଳି ଗଛ ଅଛି ଦିଟା ପିଜୁଳି ଗଛ ଅଛି ହେଲା। ସେ ଦିଟା ପିଜୁଳି ଗଛରୁ ଗୋଟେ ପିଜୁଳି ଗଛରେ ବାର ମାସ ପିଜୁଳି ମାନେ ସବୁଦିନ ପିଜୁଳି ହବ ସବୁଦିନ କିନ୍ତୁ ସେ ପୋକ ବାଲା ପିଣ୍ଡୁ ସେଥିାଇଁ ଆମେ କେହି ଖାଇପାରୁନୁ ମାନେ ସେଟା ହଉଛି ପୁରା ଏତେ ମିଠା ସେ ପିଜୁଳି ଏତେ ମିଠା ସେ ଚିନି ଭଳିଆ ମିଠା ସେଇଥିପାଇଁ ଆମେ ତାକୁ ମାନେ କେହି ଖାଇ ପାରୁନି ଏତେ ମିଠା ସେଇଥିପାଇଁ ବେଶୀ ପୋକ ଲାଗି ଯାଉଛନ୍ତି ହଁ ପୁରା ମାନେ ତମେ ଯଦି ଦେଖାଉ ତୁ ପୁରା ସୁନ୍ଦର କିନ୍ତୁ ଭିତରୁ ବାହାରିଲା ପୋକ ବାହାରିବେ ତମେ ତାକୁ ଇଏ କରିପାରିବନି ଖାଇ ଖାଇ ପାରିବନି ପୁରା ଗଛ ଟା ସାରା ଆଉ ହେଲା ଗଛରେ ଗଛେ ଗଛ ପିଜୁଳି ସବୁ ବଳେ ଥିବ କିନ୍ତୁ କେହି ଖାଇ କଣୁ ଆଉ କଣ କର ହେଲା। ଆଉ ଗୋଟେ ଗଛ ପିଜୁଳି ଏବେ ନୂଆ ହେଇଛି ତାହରେ ଦିଟା ପିଜୁଳି ଆସିଛି ଯୋଉ ଦିଟା ପିଜୁଳିରୁ ଆମର ଗୋଟେ ମୋ ଜେଜେ ତାକୁ ଜରିରେ ବାନ୍ଧିକି ରଖି ଥିଲେ କଳାଜୋରି ବାନ୍ଧିକି ରଖିଦେଇଥିଲେ ଏମିତିଖିପାରିବେ ବିିଲ ତାର ହବ। କିନ୍ତୁ ତାର କଣ ହେଇଛି ନା ମାନେ ଗୋଟେ ପିଜୁଳି ପୁରା ହେଇଗଲା ଆ ଗୋଟେ ପିଜୁଳି ହେଇନଥିଲା ତାକୁ ଆଣିଲି ମତେହିଲେ ଏଟାକୁୁ ଖାଇପାରିବୁନି ଏଇଟା ଠାକୁରଙ୍କୁ ଦିଆହବ ଆମ ନା ଠାକୁଙ୍କ ନାଁରେ ଏଇଟା ମାନେ ଠାକୁରଙ୍କୁ ଭୋଗ ଦବା ତଠୁ ନେଇକି ଠାକୁରଙ୍କୁ ଭୋଗ ଦେଲେ ଭୋଗ ଦେଇକି ଫାଳ ଦେଲେ ସେଇଟା ବି ବହୁତ ମିଠା ଥିଲା ହେଲେ ଏୟା ନୂଆ ଗଛ ତ ଦିଟା ପିଜୁଳି ହେଇଥିଲା ଆଉ ବେଶୀ ମାନେ ଅଧିକ ପିଜୁଳି ହେଲେ ଖାଇବୁ ଆଉ।
ଆଚ୍ଛା ଆଚ୍ଛା। ମୁଁ ବି ଯୋଉଟି ଟିଉସନ ହେଇଥିଲି ମୁଁ ଆଜି ମୋ ସାଙ୍ଗ ସାଙ୍ଗେ କଥା ହଉଥିଲି ଟିକେ ସେ ଟ୍ୟୁସନ ଗେଟ୍ ଖଲି ପଛ ପଟେ ଯାଇକି କଥା ହଉଥିଲି ସେଠି ଦେଖିଲି ଟେ ବଢିଆ ଉପରେ ଟିକେ ବଢିଆ ବଢଆ ପାଚିଛି ପିିଜୁଳି ମୁଁ ମୋ ଦିଦି ସେଇ ମ୍ୟାମ ଯୋଉ ଅଛନ୍ତି ଦିଦି ତାଙ୍କୁ କହିଥିଲେ ଭାଙ୍ଗି ଖାଇଥାନ୍ତେ ମୁଁ ଆଉ ମ ମନେ ହେଲାନି ଆଉ ଉପର ହେଇଛି ବଢ଼ିଆ ପାଚିଛି ମୁଁ ଏମିତି ଯି ଅନେଇଦେଲି ଛାଡି ଯାଇଛି ମ ପାଖରେ ଟିକେ ପସି ନହିଁ ଉପରେ ଟିକେ ପାଚିଲା ଭଳିଆ ଲାଗିଛି ଭଳିଆ ଆମ ମନଉଥିଲା ଖାଇବା ଭ ଆଉ ମୁଁ ମନେ ବି ହେଲେନି କାଲି ଯିବି କାଲି ଦେଖିବାକୁ କହିବି।
ହଁ ହଁ ସେଇୟା କରିବ କାଲି କହିକି ପାରିକି ଖାଇବ ଆଉ ହେଲା ଆମ୍ବ ବି ସେଠି ମୁଁ ବି ସେଠି ଯୋଉଠି ଇଏ କରୁଛି ସେଠି ସେମ ଅଛି ପୁରା ପିିଜୁଳି ଗଛ ହଳଦୀ ଗଛ ହଳଦୀ ଗଛ ଏତେ ଅଛି ଯେ ଯୋଉ ହଳଦୀ ଜଣି ନା ହଳଦୀ ଗଛ କଣ
ହୁଁ ହୁଁ ହଳଦୀ ହଳଦୀ
ସେ ଯୋଉ ପତ୍ରରେ ଯୋଉ ପିଠା ହୁଏ ଖାଇଛ ହଳଦୀ ପତ୍ରରେ ଯ ପିଠା ହୁଏ ଏଣ୍ଡୁ ପିଠା
ହୁଏ ନାହିଁ କିନ୍ତୁ ଆମ ଆମ ସେ ସାଙ୍ଗ ମୋ ବାପାଙ୍କ ସାଙ୍ଗ ଯୋଉ ଅଛନ୍ତି ସେମାନେ କରିକି ଆଣିକି ଦିଅନ୍ତି ମୋ ବଢିଆ ନାଇଁ।
ହଁ ହଁ ହଁ ହଁ ସେ ଯୋଉ ହଳଦୀ ପତ୍ର ପିଠା ଏତେ ଭଳିିଆ ଲାଗେ ଆମର କଣ ମମି କଣ କରେ କହିଲ ଯୋଉ ସେଟା ହୁଏ ପ୍ରଥମାଷ୍ଟମୀ ଟାଇମ ରେ ସେଟା ହୁଏ ତଶ୍ରମୀ ଯୋଉ ପଢୁଆ ହୁଅନ୍ତି ଯୋଉ ବଡ ମାନେ ସେଇ ଯୋଉ ପର୍ବଟା ସେଇଟାରେ ସେଇଠୁ ସେଇଟା ଯେତେବେଳେ ହୁଏ ଆମେ କଣ କରୁନା ତାକୁ ସେ କଦଳୀ ପତ୍ର ସେଠି କଣ ହଳଦୀ ପତ୍ର ରେ ଶିକ୍ଷା କରାଯାଏ ତାପରେ ହଁ ତା ଦେହରେ ଛେନା ନଡିଆ ପୁର ଦେଇପାରିବ ନହେଲେ ଏ ଯୋଉ ସବୁ ସିଙ୍ଗଟାରେ ଯୋଉ ମସଲା ପୁର ଦିଅନ୍ତି ସିଙ୍ଗଡାରେ ହଁ ସେଇ ମସଲା ପୁରା ଦେଇକି ବି ବନେଇ ହବ। ହେଲା। ସେଇଠୁ ସେଇଟା ସେ ଯୋଉ ମସଲା ଦେଇକି ଯଉଟା ବନେଇ ହବ ସେଇଟା ବି ପୁରା ଖାଇବା ପୁରା ବଢିଆ ଟେଷ୍ଟ ଲାଗିବ ମତେ ସେଇଟା ବଢିଆ ଲାଗେ। ନହେଲେ ପୁର ଜମା ଦବନି ଖାଲି ଗୁଗୁନିରେ ସେଟା ଏମିତି ବୁଡେଇକି ଖାଇବ ଏତେ ବାସ୍ନା ଭଲ ଆସିବ ଏତେ ସୁ୍ୱାଦ ଲାଗିବ ଯେ ମାନେ ଗୁଗୁନି ସହି ଗୁଗୁନୀ ଝୋଳ ଝୋଳ ପୁରା ଗରମ ଗରମ ଗୁଗୁନୀ ସହିତ ସେ ପିଠା ଟିକେ ବୁଡେଇ ଖାଇବ ମସ୍ତ ଲାଗିବ ବହୁତ
ହଁ ବଢିଆ କଥା ଆଉ ଆଉ ବହୁତ ମାନେ କେତେ ମୁଁ କହୁଥିଲି ଓ ଆପଣଙ୍କ ବହୁତ ପିଠାର ସବୁ ଦଲ ଦଲ କାମ ଅଛି। ଅଛି ବଢିଆ।
ହଁ ହଁ ତମେ ଖାଇବ ସେଟା କୁହାଯାଏ ଏଣ୍ଡୁରି ପିଠା ହେଲା ମ ମଣ୍ଡା ପିଠା ଖାଇବ ଏଣ୍ଡୁରି ପିଠା ଖାଇବ ସବୁ ଏତେ ବଢିଆ ଟେଷ୍ଟି ଲାଗିବ ତମେ କହିବ ମାନେ କଣ କହିଲ ମୋ ପାଟିରୁ ଛାଡିବନି ମଣ୍ଡା ପିଠା ମତେ ଯୋଉ ସିଝେଇକି ଯୋଉ ମଣ୍ଡା ପିଠା ଟା କରନ୍ତି ମତେ ସେଟା ଭଲ ଲାଗେ ନା।
ପୁର ପୁର ପୁର ପଶିଥାଏ ଆଉ ଗୋଟେ ଭାମ୍ପା ଭଳିଆ ଗୋଟେ ଥାଏ ମାନେ ଅଲଗା ଅଲଗା ଡିଜାଇନ ତା ନା ଗୋଟେ ଥାଏ ଏଇ ଆପଣ ଏଇ ଖାଇଛନ୍ତି ପୁରୀ ପୁରୀ ଖାଇ ପୁରୀ ଖାଏ ଖାଆନ୍ତି ଆପଣ?
ହଁ ପୁରୀ ପୁରୀ ବି ଖାଏ ମତେ
ନା ନା ଆପଣ ଆଉ ସେଟା ଆପ ଆପଣ ସେଇଟା ଅଲଗାନି ଆମ ଅଲଗାଇ ପୁରୀ ଚନ୍ଦ୍ର ଭଳିଆ ଅଧା ଥିବ ତା ଭିତରେ ନଡିଆ ପୁର ପଶିଥିବ ତାକୁ ଛଣା ହବ ଅ ଚନ୍ଦ୍ର ଭଳିିଆ।
ଆଚ୍ଛା ସେଟା ହଉଛି କାନମୋଡ଼ି କାନମୁଡି ଆମର କୁହନ୍ତି କାନମୋଡ଼ି।
ନା ଆମର କୁହନ୍ତି ପୁରୀ ଆଉ ଯୋଉ ଏଇ ଯଉ ଦୋକାନ ବଜାରରେ ଯଉଉ ଗୋଲ ହେଇକ ଯୋଉ ଘୁଘୁନି ସାଙ୍ଗରେ ଯୋଉ ଲିଚି ମିଳେ
ହଁ ସେ ଲିଚି କୁହନ୍ତିି ଆଚ୍ଛା ଆଚ୍ଛା ଲୁଚି ଲୁଚି ଆଚ୍ଛା ଆଚ୍ଛା। ହଁ ନା ଆମର ହଉଛି ସେଇଟା ପୁରୀ ଆଉ ସେ ଯୋଉ ତମେ ଯୋଉ ଚନ୍ଦ୍ର ଭଳିଆ ସେଟା ଆମର କୁହନ୍ତି କାନମୁଡି। ଆଉ ହେଲା ସେ ଯୋଉ ପୁରୀ ଅଛି ଆଉ ଗୋଟେ ଅଛି କଚୁଡି କଚୁଡି କେବେ ଖାଇବ କଚୁଡିରେ ଏଇ ଯୋଉ ବଢ଼ିଆ ଲାଗେନି କଚୁଡି? ବହୁତ ଟି ସ୍ୱାଦ ଲାଗ ତମେ ଯେତେବେଳେ ଗ୍ରୀନ୍ ମଟର ଆସେ ଗ୍ରୀନ୍ ମଟରାଇ ଟା ବୋଧେ ଶୀତ ଦିନ ନା କଣ? ଗ୍ରୀନ୍ ମଟର ଟାଇମ ରେ ତମେ ଶୀତ ଦିନରେ ହୁଏନା ଗ୍ରୀନ୍ ମଟର?
ହୁଁ ହୁଁ ହୁଁ ଶୀତ ଦିନରେ ହୁଏ।
ସେଇ ସେଇ ଟାଇମ ରେ ତମେ ଗ୍ରୀନ୍ ମଟର ନେଇଆସିବ ନେଇଆସି ତାକୁ ପୁରା ଗ୍ରାଇଣ୍ଡିଙ୍ଗ କରିଦେଇକି ତାର ଗୋଟେ ମସଲା ବନେଇକି ଯୋଉ ମାନେ କଡେଇରେ ଦେଇକି ଜିରା ଫିରା ଦେଇକି ଗୋଟେ ମସଲା ତାର ବନାହବ ଖାଲି ଗ୍ରୀନ୍ ମଟର ଯ ବାଟଣ ରେ ହେଲା। ତାକୁ କଣ ହେଇକିନା ହବ ନା ଯୋଉ ପଚୁଡିର ଯୋଉ ଇଏ ବନା ହେଇଥିବ ଗୋଳା ହେଇକି ଯୋଉ ହେଇଥିବ